ହାଲୋ।
କଣ କରୁଚନ୍ତି ଭଲ ଅଛନ୍ତି।
ଅଛନ୍ତି ଏୟେ ଦିନ ପରେ
ଆଉ କଣ କରୁଚନ୍ତି ଏବେ?
ନାଇଁ ବସିଥିଲି ଏଇ ମନ୍ଦିର ଯିବାର ଅଛି ତ ବାହାରୁଛି।
ମୋ କଥା ଆପଣଙ୍କୁ କ୍ଲିୟରଲି ଶୁଭୁଚି?
ଆଜ୍ଞା ପୁରା।
ଆଚ୍ଛା ଆଉ କଣ ଖାଇଛନ୍ତି?
ସିଏ ନା ଟିକେ ରୋଷେଇ କରିବି ଖାଇବି।
ଓହୋ ରୋଷେଇ କରିକି ଖାଉଚନ୍ତି।
ଆଜ୍ଞା।
ଆ ରଜରେ କଣ ସବୁ ପ୍ଲାନ୍?
କାଲି ଯାଇଥିଲୁ ପ୍ରଥମ ରଜ ଥିଲା ଯାଇଥିଲୁ ଆନନ୍ଦ ବନ ଆଉ ଲିଙ୍ଗରାଜ ମନ୍ଦିର କଳିଙ୍ଗ ବିହାର ଆଉ ଖଣ୍ଡଗିରି ଯାଇଥିଲୁ ଆଉ ଜାଗମରାର ରଜ ମହୋତ୍ସବ ହୋଉଥିଲା ସେଠିକି ଯାଇଥିଲୁ।
ଆଚ୍ଛା ଆଚ୍ଛା। ଆଉ ଆଜି କିଛି ପ୍ଲାନ ନାହିଁ ଆପଣଙ୍କର?
ନା ମୁଁ ଏଇ ମନ୍ଦିର ଖାଲି ଯିବି ସଂକ୍ରାନ୍ତି ଅଛି ବୁଲିକି ଆସିବୁ ଆଉ।
ଆଚ୍ଛା।
ମୁଁ ଆଉ ଜଣେ ମୋ ଠାରୁ ଟିକେ ବଡ ହେବେ ସିଏ ଦି ବର୍ଷ ସିଏ ଦି ଜଣ ମିଶିକି ଯିବୁ।
ଆପଣ ଟିକେ ବଡ ପାଟିରେ କ୍ଲିୟରଲି କୁହନ୍ତୁ।
ମୁଁ ଆଉ ଜଣେ ଦିଦି ଅଛନ୍ତି ଆମ ଘର ପାଖରେ ସିଏ ଆଉ ମୁଁ ଯିବୁ ବୁଲିବା ପାଇଁ।
ହୁଁ ଗରମ ତ ଜୋରେ ହେଉଚି।
ନାଇଁ ଆଜି କାଇଁ ଜଣା ପଡୁନିତ।
ଏବେ ହେଇନି ହବ ହବ ସାଢେ ନଅଟା ହେଇଚି।
ହଁ ଦଶଟା ସାଢେ ଦଶଟା ବେଳ କୁ ହବ।
ଆପଣଙ୍କୁ ମନା କରିଥିଲି। ଓଭର ଲାପିଙ୍ଗ ଯେମିତି ନ ହୁଏ।
ହାଲୋ।
ଆଜ୍ଞା କୁହନ୍ତୁ।
ବୁଲିଆକୁ।
କହିଲି ବା ମନ୍ଦିର ଯିବି ପୁଣି।
ଉଁ। ରଜରେ ପିଠାପଣା କଣ?
ପିଠାପଣା ଏଇ ଯୋଉ ଚକୁଳି ପିଠା ଏଇ ଗାଜର ପକେଇକି।
ଆଚ୍ଛା।
ତ ଘରେ ସମସ୍ତେ ଭଲ ଅଛନ୍ତି?
ହୁଁ
ଆପଣ ପୁରା ନା ଟା କଣ କହିଲେ?
ପୁରା ନାଁ ଟା ହେଲା ସୁପ୍ରିୟା ବେହେରା।
ହୁଁ ଆଉ କଣ ପଚାରନ୍ତୁ?
ମୁଁ କଣ ପଚାରିବି ଆପଣ ପଚାରନ୍ତୁ ଯାହା ପଚାରିବା କଥା।
ନାଇଁ ମୋର କଣ ମୋର ଆଜି ରଜ ଏମିତି ଘରେ ବସି ବସି କଟିବ ଆଉ।
କୁଆଡେ ଯିବେନି?
ନା ଗରମ ହଉଛି ଗରମ ରେ କୁଆଡେ ଯିବୁ ଇଚ୍ଛା ହଉନି ଯିବାକୁ।
ମୁଁ ଭାବୁଥିଲି ଆପଣଙ୍କୁ ଚାରିଟା ବେଳେ କଲ କରିଥାନ୍ତି ଆପଣ ଆସିଥାନ୍ତେ ମତେ ନେଇକି ଯାଇଥାନ୍ତେ ବୁକ୍ ଷ୍ଟୋର ଟିକେ।
ଆଚ୍ଛା
ନୂଆ ଏଡିସନ ଗୁଡା ଆଣିବାର ଥିଲା ନା।
ନୂଆ ଏଡିସନ।
ହଁ
ଆଉ ତ ଗ୍ରୀଷ୍ମ ଋତୁରେ ତ ଏମିତି ଅନେକ ପର୍ବପର୍ବାଣିୀ ପଡିଥାଏ।ଯେମିତି ଆମର ହେଲା ପଣା ସଂକ୍ରାନ୍ତି ଶୀତଳ ଷଷ୍ଠୀ ଶୀତଳଷଷ୍ଠୀ ଆଉ କେଇ ଦିନରେ ଏଇ ଉଣେଇଶି ତାରିଖ ବୋଧେ।
ହଁ ଉଣେଇଶ ରେ ଶୀତଳ ଷାଷ୍ଠୀ ଆଉ ଅଣତିରିଶ ରେ ଦେବସ୍ନାନ ପୂର୍ଣ୍ଣିମା।
ହଁ ସ୍ନାନ ପୁର୍ଣିମା ଆ ଯ ରଜତ ଏବେ ଚାଲିଛି ଜି ଏମିତି ଆଉ। କର୍ମମୟ ଯୁ ଜୀବନକୁ ସରସ ସୁନ୍ଦର କରିବା ସହିତ ଗ୍ରୀଷ୍ମ କଷ୍ଟ କ ସାମାନ୍ୟ ଲାଘ କରିବା ପାଇଁ ପଡିବ।
ହୁଁ
ଆଉ
ଆପଣଙ୍କର ପଢାପଢି କେମିତି ଚାଲିଚି?
ଭଲ ଚାଲିଚି। କାଲି ମୁଁ ଅଳତା ଲଗଉଥିଲି ମୋ ନୂଆ ଡ୍ରେସ ରେ ମାନେ ଛିଟକା ମାରିକି ଅଳତା ପଡିଯାଇଛି।
ଓହୋ ଆପଣ ଗାଧୋଇ ସାରିଲେଣି?
ହୁଁ ଚତଳୁ ଗାଧିଇ ସାରିଲଣି ମନ୍ଦିର ଯିବି ବୋଲି। ମାମା ବି ବାଧ୍ୟ କଲେ ଗାଧେ ପଡ ଗାଧେଇ ପଡ ଡେରି ହେଇଯିବ ପାଣି ପଳେଇବ।
ହୁଁ
ଲାଇନ ପାଳି ଆସୁଛି ନା
ଆଜି ତ ରଜ ସଂକ୍ରାନ୍ତି।
ହଁ
ସଂକ୍ରାନ୍ତି ନ୍ତିରେ ଯେ ଏମିତି କଣ ଭାତ ଡାଲମା ରୋଷେଇ ହବ
ହଁ
ଆପଣ ମେହେନ୍ଦୀ କରିଛନ୍ତି
ବହୁତ ସୁନ୍ଦର
ମୁଁ ବି କର ଯେଉ ଭଳିଆ ପାଚିଛି
ମ ପୁରା କଳା ଦେଖାଯାଉଛି
ଆପଣ ଡବଲ ଥର କରିଥିବେ ଆଉ
ନାଇଁ ଥରେ କରିଛି
ମିଛ କଥା କହୁଛନ୍ତି
ଥରେ ପାଚିଥିଲା ଯେତିକି ତା ଉପରେ ଖାଲି ଯୋଉ ମଝି ପାଟିରେ ଟିକେ ଲଗେଇଥିଲି
ହୁଁ ସେଇଟା କହୁ ନାହାନ୍ତି
ସେଟା କାହିଁ କହିବି
ଦେଖିଲେ ଆପଣ ମିଛ କଥା କହୁଛନ୍ତି
ମିଛ ଆ
ଆପଣ ସମାଜ କୁ କଣ ନିୟୁଜ ଦେବାକୁ ଚାହୁଁଛନ୍ତି
ସମାଜକୁ କଣ ନିୟୁଜ ଦେବି
ମାନେ ସମାଜକୁ ଆପଣ କଣ ଶିଖିବାକୁ ଚାହୁଁଛନ୍ତି ଏମିତି ମିଛ କହିବେ
ଯୋଉଠି ଦରକାର ସେଠି କହିଦେବି
ଆପଣଙ୍କର ତ ସବୁଠି ମିଛ ଦରକାର ହଉଛି
ନା ମୋର ସବୁବେଳେ ଦରକାର ହୁଏନି
ଆପଣ ପ୍ରକାଣ୍ଡ ମିଛେଇ
ଆପଣ କେମିତି ଯାଣିଲେ
ହ ଏଇଥିରେ କହିଦେବି ଯଦି ବିବାଦ ହେଇଯିବ
ଆଜି ନୂଆ ଡ୍ରେସ ପିନ୍ଧିଛନ୍ତି ନା ନାଇଁ ଆପଣଙ୍କର ବାକଗ୍ରାଉଣ୍ଡ ନୋଏଜ ଆସୁଛି
ଆମର କୋଉ କୋଉ ସବୁ ଥିବ
ହୁଁ କଣ ପାଇଁ
କୋଇଲି ଚିଲଉଛି।
କୋଇଲି ରାବ ଦଉଛି।
ମତେ ଲାଗିଲା ରାବକୁ ଚିଲଉଛି କୁହାଯାଏ। ମୁଁ ସେଥିପାଇଁ କହିଦେଲି।
ଉଁ ହୁଁ ଆପଣଙ୍କର ଫେବରାଇଟ୍ ଜାଗା କୋଉଟା।
ଫେବରାଇଟି ଜାଗା।
ଆଜ୍ଞା।
ଉଁ ଆମର କୋଉ ଜାଗା କହିବି କେତେ ଜାଗା ତ ଫେରାଇଟି ଅଛି।
ଗୋଟେ ଦି କୁ ଗୋଟେ ଦିଟା କୁହନ୍ତୁ।
ଉଁ ଗୋଟେ ହେଲା। ଅଁ ଗୋଟେ ହେଲା ଆମର ଆନନ୍ଦ ବନ
ହୁଁ।
ଆଉ ଗୋଟେ ହେଲା ଆଉ। ଆଉ ଗୋଟେ ହେଲା କୋଉଟା କହିବି ଆଉ ଗୋଟେ କଣ ମୁଁ ନିଜେ ବି ଜାଣିନି।
ଆଚ୍ଛା।
ଯୋଉ ଜାଗା ସୁନ୍ଦର ସେଇଠି। ଚାଲ।
ମୋର ବାଲେଶ୍ଵର ବହୁତ ଫେବରାଇଟ।
କଣ।
ବାଲେଶ୍ଵର।
ଆଚ୍ଛା ବାସ୍ ଆଚ୍ଛା ଆଚ୍ଛା।
ଆଉ ଆପଣ କେବେ ଧବଳେଶ୍ଵର ମନ୍ଦିର ଯାଇଛନ୍ତି। ବୁଲିବାକୁ।
ହୁଁ ହୁଁ ହୁଁ ଯାଇଛି।
ସେଇଟା ବି ମୋ ଫେବରଟି ଜାଗା।
ହୁଁ।
ଆପଣ କେବେ ରାଜ୍ୟ ସଂଗ୍ରାଳୟ ଯାଇଛନ୍ତି।
ନା।
ରାଜ୍ୟ ସଂଗ୍ରାହାଳୟ ଯାଇନାହାନ୍ତି।
ଏଇ ଯୋଉ କଳ୍ପନା ପାଖରେ।
ଆଜ୍ଞା।
ତାକୁ ରାଜ୍ୟ ସଂଗ୍ରାହାଳୟ କହିଚି ମୁଁ ଜାିନଥିଲି। ଯାଇଛି ଯାଇଛି।ସେଟିକି।
ଷ୍ଟେଟ୍ ମିୟୁଜିମ୍।
ହଁ ଯାଇଚି ଯାଇଚି।
ହୁଁ।
ମୁଁ ଏ ନା ଟା ଶୁଣିନଥିଲି ନା ଫାଷ୍ଟ ଶୁଣିଲି।ବାକି ମିୟୁଜିଅମ୍ ଟା ଜାଣିଥିଲି।
ଆପଣ କନଫ୍ୟୁଜ୍ ହେଇଗଲେ ଆଉ।
ହଁ।
ଆପଣ ତା ସାମ୍ନାରେ ଯୋଉ ଉତ୍କଳ କନିକା ଗ୍ୟାଲେରିଆ ଅଛି।
ହଁ ତାକୁ ବି ଜାଣିଛି।
ଯାଇଛନ୍ତି। ସେଠିକି।
ହଁ ଯାଇଛୁ।ବହୁତ୍ ଥର।
ସେଠି ଏବେ ରଜ ଉତ୍ସବ କରିବା ଚାଲିଛି।
ଓହୋ ଆମ ଘର ପାଖରେ ଜଷ୍ଟ ଟିକେ ଗୋଟେ କିଲୋମିଟର ପାଖାପାଖି ହବ।
ଆଛା ଗୋଟେ କିଲୋମିଟର ପାଖାପାଖି। ଆଉ ହଉ। ଆପଣ ଏବେ ଖାଇସାରିଲେଣି।
ନା ଖାଇନି ଖାଇବୁ ରୋଷେଇ କଲେ ଖାଇବି।
ହଉ ଆପଣ ଯାଆନ୍ତୁ ରୋଷେଇ କରିକି ଖାଇବେ ମୁଁ ରହୁଛି।
ଆଜ୍ଞା ଧନ୍ୟବାଦ।